ବନ୍ଧୁ ନମସ୍କାର।
ଜୟ ଜଗନା
ଜୟ ଜଗନା। ବନ୍ଧୁ କେମତି ଅଛନ୍ତି?
ବହୁତ ବହୁତ
ଆଉ ଏତେ ଦିନି ପରେ ବନ୍ଧୁ କେମିତି କଣ ଲଗେଇ ଦେଲେ
କାହିଁକିନା ଆପଣଙ୍କ କଥା ବହୁତ ମନେ ପଡୁଥିଲା ସେଥିପାଇଁ ମୁଁ ତମକୁ ସ ସମ୍ପର୍କ କଲି। ପିଲା ବେଳର କଥା ସବୁ ମନ୍ କଥା ସବୁ ମନେ ପଡିଗଲା ତ। ସେଥିପାଇଁ ମୋର ଏ ଆପଣଙ୍କୁ ସମ୍ପର୍କ କଲି। କିଛି ନାହିଁ ଆମେ ଆସିଛୁ ପଡିଆ ଆଡେ ଏଇନା ଖେଳ ଖ ହବ ତ ଆଉ।
ଓହୋ ବନ୍ଧୁ ତାହେଲେ ଏବେ ଖେଳିଆ ପାଇଁ ଯାଇଛନ୍ତି। ଆଉ ବନ୍ଧୁ ଏତେ ଖରା ହଉଛି ଆ ଆପଣ ଖେଳିଆ ପାଇଁ ଯାଉଛନ୍ତି କଣ କେମତି ପାଣି ଫାଣି ବ୍ୟବସ୍ଥା ଅଛି କି ନାହିଁ ନାଁ ସେମତି ଖାଲି ଯାଉଛନ୍ତି?
ପାଣି ବ୍ୟବସ୍ଥା ତ ଆମ ଗ୍ରାମରେ ଆପଣ ଆସିଥିଲେ ଏଁ ଦୁଇ ଦିନ ଛାଡିକି। ଆସିଥିଲେ ଆପଣ ଦେଖିଥିବେ ଗ୍ରାମରେ ଗୋଟିଏ ବି ଅଁ ନଳକୂ ପ ଚାଲୁନାହିଁ ସବୁ ଖରାପ ହୋଇକି ପଡିଛି। ପାଣି ପିଇଆକୁ ଆପଣ ଆସି ଆଁ ହନ୍ତସନ୍ତ ହୋଇଥିଲେ।
ଏ ବନ୍ଧୁ କଣ ସେ ଦି ଦୁଇ ଦିନ ହେଲାଣି ଆପଣଙ୍କୁ ବା କ ଆପଣ ବା କହିଥିଲେ ଆପଣଙ୍କ ଗ୍ରା ଆମ ଆ ରେ ଗୋଟିଏ ବୈଠକ ବସେଇ ସେଗୁଡ଼ିକୁ ପୁନର୍ବାର ଅ କାର୍ଯ୍ୟକାରୀ କରିଆ ପାଇଁ କଣ ସେ ବନ୍ଧୁ ସେତେ ଏତେ ଉ ଏ ଦି ଦିନି ହେଇଗଲାଣି ସେ କାମ ହେଇପାରୁନି ଆପଣଙ୍କର ବନ୍ଧୁ।
ଦୁଇ ଦିନି କଣ ଖାଲି ଗୋଟିଏ କୂପ ନୁହେଁ ବନ୍ଧୁ। ଗ୍ରାମର ଯେତିକ ଅ କୂପ ଅଛି ଇଁ ନଳକୂପ ଅଛି ସବୁ ଯାକ ଖରାପ ହୋଇ ପଡିଚି ସରକାରଙ୍କ ତରଫରୁ କୌଣସି ସହାୟକ ମିଳୁ ନାହିଁ ଏବଂ ଆ-ଆମ ଗ୍ରାମବାସୀ ଇ ଯେତେ ବୈଠକ କରିକି ଯେତେ ସରକାରଙ୍କୁ ଅନୁରୋଧ କଲେ ମଧ୍ୟ ଆମକୁ କୌଣସି ସହାୟକ ପ୍ରଦାନ କରାଯାଉ ନାହିଁ।
ବନ୍ଧୁ ଆମ ଗ୍ରାମକୁ ତ ଆପଣ ଆସିଥିଲେ ଦେଖିଥିଲେ। ପ୍ରତ୍ୟେକ ଘର ଦୁଇଟି ତିନୋଟି ଘର ଛାଡିକି ଗୋଟେ ଗୋଟେ ନଳକୂଅ ସରକାର ତରଫରୁ ମିଳିଚି ମିଳିନି କଣ ପାଇଁ। ଦେଖନ୍ତୁ ଆପଣ ବନ୍ଧୁ କଣ ହଉଚି କିଛିଟା ଉପରିଷ୍ଟ୍ ଟ ଅଧିକାରୀଙ୍କ ପାଖେରେ ଆପଣ ଯଦି ପ ସଠିକ ତଥ୍ୟ ଦେଇପାରୁଚନ୍ତି ତାହେଲେ ଏ ମିଳୁଚି ଆପଣ ଯଦି କିଛି ତଳ କର୍ମଚାରୀ ଙ୍କି ଦେଇ ଦଉଚନ୍ତି ସେମାନେ କଣ କରୁଚନ୍ତି ଆ ଆପଣଙ୍କ ଗ୍ରାମର ଯୋଉ ସମସ୍ୟା ଟାକୁ ସରକାରଙ୍କ ପାଖକୁ ପସ୍ ପହଁଞ୍ଚେଇ ପାରୁନାହାନ୍ତି ସରକାରଙ୍କର ଆ ଧିଅରେ କିଛି ଦୋଷ ହିଁ ନାଇଁ।
ତାହେଲେ ଆପ-ଆପଣ ମତେ କହୁନାହାନ୍ତି କେମିତି କଣ ଆ ଆ ଧିଅରେ ଅଁ କଲେ ଆର ପ୍ରଣାଳୀ ଟା କଣ ଯଦି ଆପଣ ବତେଇବେ ତାହେଲେ ଆମ ଗ୍ରାମରେ ମୁଁ ବୈଠକ ବସେଇକି ସେଇ ବିଷୟରେ ଆଲୋଚନା କରନ୍ତି।
ବନ୍ଧୁ ଦେଖନ୍ତୁ କଣ କରିକି ମୁଁ ଆପଣଙ୍କୁ କହୁଚି ବନ୍ଧୁ ଆମ ଗ୍ରାମରେ ଯେତେବେଳେ ଏଇ ସମସ୍ୟା ଥିଲା ବନ୍ଧୁ ଦେଖନ୍ତୁ ଆ-ଆ-ଆମେ ପ୍ରଥମେ ଗୋ ଟେ ଗ୍ରାମରେ ଗୋଟେ ବୈଠକ ବସେଇଥିଲୁ। ସମସ୍ତଙ୍କୁ ଡାକିଥିଲୁ। ସବ ପ୍ରତି ଘରୁରୁ ସମସ୍ତେ ଜଣେ ଜଣେ ଆସିଥିଲେ ଆସିକି ମାନେ ବୈଠକ ରେ ବସିଥିଲେ। ଆପଣ ଆପଣଙ୍କ ଗ୍ରାମରେ ଆଗେ ବୈଠକ କରିଛନ୍ତି ନା କରିନାହାନ୍ତି।
ବୈଠକ ତ ଥରେ ନୁହେଁ ଦୁଇ ଥର ନୁହେଁ ବହୁତ ଥର ହୋଇଛି। କିନ୍ତୁ ଆମେ ସଠିକ ତଥ୍ୟ ନେଇକି ସଠିକ ଲୋକଙ୍କ ପାଖରେ ପହଞ୍ଚ ଇପାରୁନା ସେଥିପାଇଁ ଆମର ଏତିକ ଅସୁବିଧା ହୋଉଛି।
ହଁ ବନ୍ଧୁ ଶୁଣନ୍ତୁ ଆମର ଫଥମ ବୈଠକ ବସି ସାରିଲା ପରେ ଆମେ କଣ କଲୁନା ଆମର ଗୋଟେ ଦରଖାସ୍ତଟି ସରକାରଙ୍କ ପାଖକୁ ଲେଖିଥିଲୁ। ସରକାରଙ୍କ ପାଖକୁ ଲେ ଆମର ବନ୍ଧୁ ଥରକରେ ଆମର କାମ ହେଇଥିଲା କାରଣ ଆମେ ଉପରିସ୍ଥ ଅଧିକାରୀ ଜୋଉ କୁହନ୍ତି। ଆମର ସରପଞ୍ଚଙ୍କୁ ଉପରିସ୍ଥ ଅଧିକାରୀଙ୍କୁ ଆମେ ଗୋଟେ ଲିଖିତ ଆକାରରେ ଆମ ଗାଁ ଗାଁର ପଚାଶରୁୁ ଶହେ ଲୋକ ଯାଇଁକି ଦରଖାସ୍ତ ଦେଇଥିଲୁ ଆପଣଙ୍କ ଗାଁରେ କଣ? ପଚାଶରୁ ଶହେ ଲୋକ ଯାଇକିଁ ଦରଖାସ୍ତ ଦେଇଥିଲେ?
ନାଇଁ ବନ୍ଧୁ ଆମର ତ ଜଣୀଏ ଲୋକ ମୁଁ ହିଁ ନିଜେ ନେଇକି ଦେଇଥିଲି। ସେଥିପାଇଁ ବୋଧେ ଆମକୁ ଅଁ ଏ କାମ ଆମର ହେଇପାରୁନାହିଁ ଆଉ।
ବନ୍ଧୁ ଆପଣ ଇ ଗୋଟେ ଲୋକ ଏକା ଯାଇଁକି ଆପଣ ଦେଇକି ଆ ଆସୁଚନ୍ତି ଆପଣଙ୍କ ଗ୍ରାମ ଲୋକ ଆପଣଙ୍କ ସାଙ୍ଗରେ ଯାଉନାହାନ୍ତି କାରଣ କଣ କଣ ହେଇଛି ଯାଉନାହାନ୍ତି କଣ ପାଇଁ।
କାରଣ ତାଙ୍କର ନିଜସ୍ୱ ନଳକୂପ ଅଛି। ସେଥିପାଇଁ ସେମାନେ ଗ୍ରାମର ନଳକୂପ ପ୍ରତି ଏତେ ଅ ଇଚ୍ଛୁକ ନାହାନ୍ତି କେମି ଏଠି ବାହାର ଲୋକ ଜଣେ ଆସିକି ଗ୍ରାମର ବାହାର ଲୋକ ଜଣେ ଆସିକି ଏଠି ଖରା ଯେମିତି ଗ୍ରୀଷ୍ମ ଋତ ତୁର ତାତି ହୋଉଚି ଜଣେ ପା ନଳକୂ ପ ପାଖରେ ପହଞ୍ଚିଯିବ ପାଣି ମାଡିଲା ବେଳକୁ ପାଣି ବାହାରୁ ନଥିବ ସେଠି ସେ ଲୋ ବ୍ୟକ୍ତିଟି କଣ କରିବ?
ହୁଁ ବଧୁ ଆପଣ ତ ଯୋଉ ଆପଣ ଯୋଉ କଥା କହୁଚିନ୍ତି ପ୍ର ପ୍ରତ୍ୟେକଙ୍କ ନିଜସ୍ୱ ନଳକୂପ ଅଛି କିନ୍ତୁ ନିଜସ୍ୱ ନଳକୂପରେ ଗୋଟେ ବାହାର ଲୋକ ତ ଆସିକି ପା ଣି ତ ପିଇ ପାରିବେନି ନା। ସେ ତ ଜଣ ଘର ଭିତରକୁ ଗଲେ ତାପରେ ଯାଇକି ନଳକୂପରୁ ପାଣି ଟି ପିଇବି କିନ୍ତୁ ଏଟା କଣ ଗମ୍ ସରକାରଙ୍କ ତରଫରୁ ମିଳୁଥିବା ନଳକ ଯିଏ ଯୋଉଠୁ ଆସିଲେ ବି ଆପଣଙ୍କ ଗାଁ ଯୋଉ ଠୁ କୁ ଆଇଲେ ବି ଗୋଟେ ଛୋଟ ଜ୍ ଛୋଟ ପିଲା ଆଇଲେ ବି ତାଠୁ ପିଇ ପାରିବ କେହି ବି ତାକୁ ପଦେ କହି ପେରିବେ ତାପରେ ବି ଏମତି ଆପଣଙ୍କ ଗାଁ ରେ ହୋଉଛି କଅଁ ପାଇଁ ବନ୍ଧୁ?
ଗ୍ରାମର ଲୋକମାନେ ଗ୍ରାମ ପ୍ରତି ଏତେ ଆ ଆଶା ବା ଭରସା ଆଉ ରଖୁ ନାହାନ୍ତି। କାହିଁକି ନା ସମସ୍ତେ ସହରଗାମୀ ହେଲେଣି ସେଥି ପାଇଁ ନିଜ ଗ୍ରାମ ପ୍ରତି ଏତେ ଭଲ ପାଇବା ଆଉ ଦେଖା ଦେଉନି। ଆମେ ଯେତେବେଳେ ଛୋଟ ଥିଲୁ। ମନେ ଅଛି ଆମେ ଖେଳକୁଦରେ ଏହି ଗ୍ରାମରେ କେତେ ଖେଳକୁଦ କରିଛି କିନ୍ତୁ ଏବେ ଇ ଏଇ ଗ୍ରାମର ଲୋକମାନେ ସବୁ ସହରଗାମୀ ହେଲେଣି। ତେଣୁ ଗ୍ରାମ ଓ ପ୍ରତି ଏତେ ଇଚ୍ଛୁକ ଦଉନାହାନ୍ତି କି ଜ୍ୱି ଯାହା ଫଳରେ ଏଇ ସବୁ ସମସ୍ୟା ଦେଖା ଦେଉଛି।
କୁ ବନ୍ଧୁ ଆଉ ମୁଁ କହିଲି ଆପଣ ଯଦି ବୁ ମୁଁ ଆମ ପରି ଦରଖାସ୍ତଟି ନେଇ ପ୍ ପଚାଶ ରୁ ଶହେ ଲୋକ ସରକାରଙ୍କ ପାଖରେ ଅଭିଯୋଗ କରନ୍ତୁ ଆମେ ତ ଅଛି ଅଭିଯୋଗ କଲୁ ଗୋଟେ ମାସ ଭିତରେ ଆମକୁ ସରକାର କହିଲେ ଯେ ଆପଣଙ୍କ ଗୋଟେ ମାସ ଭିତରେ ଆପଣଙ୍କ କା ରା ଆପଣଙ୍କ ଗ୍ରାମର ସମସ୍ତ ଯୋଉ ନଳକୂପ ଖରାପ ବନ୍ଦ ହେଇ ପଡିଛି କି ଖ ନଷ୍ଟ ହେଇଯାଇଛି ଓ ସମସ୍ତ କାମରେ ଲାଗିଯିବ। ମୁଁ ବି ଆମେ ବି ସ୍ ସରକାରଠୁ ଆଶ୍ଵସ ନା ପାଇକି ରହିଲୁ। ଆମର ତ ଗୋଟେ ମାସ ବି ହେଇନି ଆମ ପନ୍ଦର ଦିନ ଭିତରେ ଆମର ବନ୍ଧୁ ନଳକୂପର ସମସ୍ୟା ସମାଧାନ ହେଇଗଲା। ଆପଣ ଦେଖନ୍ତୁ ମୁଁ କଣ କୋହୁଚି ସରକାରଙ୍କ ପାଖ ଖକୁ ଏକା ନୁହଁ ପଚାଶରୁ ଷାଠିଏ ଲୋକ ଗାଁର ବ ବ୍ୟୁ ବ ବଡ଼ ଲୋକ ଗାଁର ମୁରବୀ, ଗାଁର ଛୋଟ ପିଲା ଯାଆନ୍ତୁ। ତାପରେ ଦେଖନ୍ତୁ କଣ ହୋଉଛି ଆପଣଙ୍କୁ କଣ ଲାଗୁଚି
ନାଇଁ ଆପଣ ଯୋଉ କଥାଟି କହିଲେ ସେଇ କଥାଟି ମୁଁ ଶିରଧାର୍ଯ୍ୟ ଭାବେ ପାଳନ କରିବି। କାହିଁକିନା ଏଇ ସବୁ ପ୍ରଣାଳୀରେ ଯଦି ନ କଲେ ତାହେଲେ ଆମ ଗ୍ରାମ ନଳକୂପ କୌଣସି ମୁହୂର୍ତ୍ତେ ସଠିକ ହୋଇପାରିବ ନାହିଁ। କାହିଁକି ନା ଆମେ ସଠିକ ଲୋକଙ୍କ ପାଖରେ ପହଞ୍ଚି ପାରୁନାହୁଁ ତଳ କର୍ମୀ ପାଖରେ ପହଞ୍ଚି ଯାଇକି ସବୁ କାର୍ଯ୍ୟ ରୋକି ଯାଉଛି। ତେଣୁ ମୁଁ ଆପଣ କ ହଁ କୁହନ୍ତୁ କୁହନ୍ତୁ?
ବନ୍ଧୁ ମୁଁ ଆଉ ଗୋଟେ କଥା ବନ୍ଧୁ ଭାବିଥିଲି।
ଆମର କିଛିଟା ଲୋକ ଥିଲେ ଏମତି ଆମର ଗ୍ରାମର କିଛି ଜଣ ଲୋକ ଥିଲେ ଯିଏ ସରକାରଙ୍କ ନଳକୂପ କୁ ଚାରିପଟେ ମାନେ ବାର ବୁଲି କହୁଥିଲେ କି? ଆମର ସେଠି କାହାକୁ ପୁରେଇ ଦଉନଥିଲା ଆପଣଙ୍କ ଗାଁରେ ସେମିତିଆ କିଛି ଲୋକ ଅଛନ୍ତି ନା ସମସ୍ତେ ଭଲ ଲୋକ ହୁଅନ୍ତୁ।
ହ ଭଲ ଲୋକ ତ କହିବିନି ସେଭଳି କାର୍ଯ୍ୟ ତ ଆପଣ ଗ୍ରାମରେ ହଉଛି କିନ୍ତୁ? ଆମ ଗ୍ରାମରେ ସେଭଳି କାର୍ଯ୍ୟ ନହେଲେ ମଧ୍ୟ ସମସ୍ତଙ୍କର ନିଜସ୍ୱ ନଳକୂପ ଅଛି ତେଣୁ ସମସ୍ତ ସେ ନିଜସ୍ୱ ନଳକୂପରେ ନିଜସ୍ଵ କାମ କରୁଛନ୍ତି ତେଣୁ ଗ୍ରାମର ନଳକୂପ ପ୍ରତି କାହାର ଆଶା ଏବଂ ଲୋଭ ନାହିଁ। ସେଥିପାଇଁ ଗ୍ରାମର ନଳପୂକୋପ ମଧ୍ୟ ଖରାପ ହେଇ ପଡିଚି।
ବନ୍ଧୁ ଦେଖନ୍ତୁ ହଁ ବନ୍ଧୁ ମୁଁ ଆଉ ଗୋଟେ କଥାଛି ଧର ଖରାପ ହେଇକି ବନ୍ଧୁ ନଳକୂପଟି ପଡୁଛି ନଳକୂପ ଚାରିପଟେ ଅଳିଆ ଆବର୍ଜନା କରୁଛନ୍ତି ନା ତାକୁ ସଫାସୁତୁରା ରଖିଛନ୍ତି ନା ତାକୁ କଣ କରୁଛନ୍ତି ବନ୍ଧୁ?
ନଳକୂପ ତ ବନ୍ଧୁ କିଏ କାର୍ଯ୍ୟକାରୀ କଲେ ସିନା ଆଁ। ଆ ଆବର୍ଜନା ଅଳିଆ ହବ ସେଠିକି କେହି ଲୋକ ହିଁ ଯାଉନାହାନ୍ତି। କାହିଁକି ନା ସମସ୍ତେ ନିଜସ୍ୱ ଇଏ କରୁଛନ୍ତି ନିଜସ୍ୱ ନଳକୂପରେ କାର୍ଯ୍ୟକାରୀ କରଛନ୍ତି ନା ତେଣୁ ସରକାରୀ ଯୋଉ ନଳକୂପଟ ଆସୁଛି ତାକୁ କେହି ଅ କାର୍ଯ୍ୟକାରୀ କରୁନାହାଁନ୍ତି।
ବନ୍ତୁ ମୁଁ ଶୁଣିବାକୁ ପାଇଁ ପାଇଥିଲି କିଛି ଦିନ ଗତ କିଛି ଦିନ ତଳେ ଏଇ ଆମ ସମ୍ବାଦରେ କିଛି ଆସିଥିଲା କି କହୁଥିଲେ କି ସରକାରଙ୍କ ନଳକୂପକୁ ଚୋରି କରି ନେଇଯାଉଥିଲେ କ ଗ୍ରାମର କିଛି ଲୋକମାନୋନ ଆ ଆମ ଗ୍ରାମରେ ବି ଏମିତି ହଛି ନଳକୂପ। ସବୁ ଅଛି କିନ୍ତୁ ନଳକୂପ ଅଧାରୁ କିଏ ନେଇଯାଇଛନ୍ତି ସବୁ କିଛି ନଳକୂପ ଭିତରେ ବିତରେ ଯୋଉ ଯୋଉ ଜିନିଷ ଥାଏ ତାକୁ ସବୁ କାଢିକି ନେଇଯାଇଥିଲା ଆପଣଙ୍କ ଗ୍ରାମରେ ଏମିତି କିଛି ହେଇଛି କି?
ହଁ ବନ୍ଧୁ ଏଇ ଜିନିଷଟି ଆମ ଗ୍ରାମରେ ହେଇଥିଲା। କାହିଁକିନା ଆମ ଗ୍ରାମରେ କେତେକ ମଦ୍ୟପାନ କରୁଥିବା ବ୍ୟକ୍ତି ମାନେ ଏ ଏଇ କାର୍ଯ୍ୟକୁୁ ସମ୍ପୂର୍ଣ୍ଣ କରିଥିଲେ କାହିଁକିନା ତାଙ୍କୁ ଏଇ ନଳକୂପକୁ ଚୋରି କରି ନେଇ ତାକୁ ବିକ୍ରୟ କରି ତା ସେଥିରେ ମିଳୁଥିବା ଅ ରାଶିକୁ ନେଇ ସେ ମଦ୍ୟପାନ କରୁଥିଲେ।
ହଉ ମାନେ ବନ୍ଧୁ ଆପଣଙ୍କ ମାନେ କେତୋଟି ଏମିତି କେତୋଟି ନଳକୂପକୁ ନେଇକି ଆପଣ ଆମର ଯୋଉ ମଦ୍ୟପ ମାନେ ନେଇ ଯାଇଥିଲେ କେତୋଟି ଯାଇଥିଲଥିଲେ ନଳକୂପକୁ।
ପାଖାପାଖି ଦୁଇରୁ ତିନୋଟି ନେଇଯାଇଥିଲେ ତାକୁ ନେଇକି ମଦ୍ୟପାନ କରିଦେଇେଇଛନ୍ତି। ତାଙ୍କୁ ତାଙ୍କ ପ୍ରତି କଠୋର କାର୍ଯ୍ୟ ଅନୁଷ୍ଠାନ ହେଇଛି।
ବଧୁକ ମାନେ ସେ ହିଁ ହ ବନ୍ଧୁ ମୁଁ ଧର ଆପଣଙ୍କ ଗୋଟେ ଦିନେ ତ ତିନୋଟି ନଳକୂପ ନେଇପାରିକି ନଥିବେ ସେ ଦିନେ ଛାଡି ଦିନେ କି ଦି ପରେ ଗୋଟେ ଏମିତି ଆପଣ ଜାଣିପ ପାଇିଲେନି ଗୋଟେ ନଳକୂପ ଏବେ ପ୍ରଥମ ଚୋରି ହେଲା। ଆପଣ ତ ଜାଣିପାରିବା କଥା କି ଗୋଟେ କିଏ ନଳକୂପ ନେଇଗଲେ ଗାଁରେ ବୈଠକ ବସେଇବା କଥା।
ନାଁ ଏନ୍ତି ବନ୍ଦ ଅରିଆ କୁହନ୍ତୁ ଗ୍ରାମର ଅ ଠାକୁରାଣୀ ପାଖରେ ଗୋ ଏକ ନଳକୂପ ଅଛି ସେଠି ତ ସବୁବେଳେ ଲୋକ ନଥିବେ ନାଁ। ତେଣୁ ସେଠି ରାତ୍ର କାଳୀନ ସମୟରେ ଅ ମଦ୍ୟପମାନେ ଆସି ସେଇ ଚୋଡ଼ୁ କୂ ନଳକୂପଟିକୁ ଚୋରି କରି ନେଇଯାଇଥିଲେ। ତାର କିଛି ଦିନି ପରେ ଅ ଅନ୍ୟ କେ କେଉଁ ଜାଗାରୁ ଗୋ ଟେ ନଳକୂପକୁ ଚୋରି କରେ ଏମତି ହୋଇ ହୋଇ ଦୁଇରୁ ତିନୋଟି ନଳକୂପ ଚୋରି ହେଲା।
ଓହୋ ତାଲେ ବନ୍ଧୁ ଇ ଆପଣଙ୍କ ଗ୍ରାମରେ ତାହେଲେ ଆଜି ପର୍ଯ୍ୟନ୍ତ ବି ଦୁଇ ଦିନ୍ ହେଲାଣି ନଳକୂପର କିଛି ମୁଁ ବନ୍ଧୁ ଆପଣଙ୍କୁ ଖାଲି ଗୋଟିଏ କଥା କହିବି ମୋର ଆମର ନିଜର ଯୋଉ ଆମ କ କେମି ଇତି କାମ ଗାଁରେ ଏ ନଳକୂପ ସଜାଡ଼ି ମାନେ ପୁନର୍ବାର ପୁ ଏ ଚ ଚାଲି ପାରିଥିଲା ସେଥିପାଇଁ ଆପଣ କେ ଟିକେ ପଚାଶରୁ ଅଶି ଜଣ ଯାଇଁକି ଆମ ଉପରିସ୍ତ ଅଧିକାରୀଙ୍କ ସାଙ୍ଗରେ କଥାବାର୍ତ୍ତା କଲେ ସରକାରଙ୍କ ତରଫରୁ ଆପଣଙ୍କୁ ଦୁଇରୁ ତିନି ଦିନ ଭିତରେ ହେଇଯାଇପା ରା ଆପଣ ଯଦି ଆପଣଙ୍କୁ ଯଦି ଠିକ ଲାଗିବ ଆପଣ କହିବେ ଆ। ନାଁ କଣ କରିବି?
ହଁ ଠିକ ଅଛି ଆପଣଙ୍କ କଥା ଶିରୋଧାର୍ଯ୍ୟ।
ଆଜ୍ଞା ଆଜ୍ଞା ବନ୍ଧୁ କୁହନ୍ତୁ।
ହଉ ବନ୍ଧୁ କାମ ତ ବହୁତ ସାରା ରହିଯାଇଚି। ସେ ନଳକୂପ ବିଷୟରେ ବେ ବୈ ଠକ କରିବା ପାଇଁ ମୁଁ ଏକ ଅ ବୈଠକ ବସଉଚି।
ଆଉ ବନ୍ଧୁ ରଖୁଚି ଗ ହଁ ଧନ୍ୟବାଦ ବନ୍ଧୁ।
ଧନ୍ୟବାଦ।